ହଁ ମ୍ୟାଡାମ କଣ କରୁଥିଲେ?
ବସିଥିଲି ଆଉ
ଆଚ୍ଛା ଆଚ୍ଛା ଖାଇବା ପିଇବା ସରିଲାଣି ସବୁ
ହଁ ସାରିଛି
ଆଉ ଆପଣଙ୍କ ଆଡ଼େ ଗାଡି କ କିଛି ନାହିଁ ମୁଁ ବି ଏମିତି ବସିଥିଲି ଆଉ ଆଉ ଆପଣଙ୍କ ଆଡେ କେମିତି ଗରମ ଚାଲିଛି ଏବେ
ଗରମ ତ ହଉଥିଲା ଏବେ କାଲିଠୁ ଟିକେ ବର୍ଷା ହେଇଯାଇଛି ଟିକେ ଥଣ୍ଡା ଲାଗୁଛି କିନ୍ତୁ ଗରମ କିନ୍ତୁ ଅଧିକା ହଉଛି
ହୁଁ ହୁଁ ହୁଁଁ କେତେ ଡିଗ୍ରୀ ଗରମ ଅଛି ଏବେ ସେଇ ଟି
ଏବେ ଅଛି ଥାର୍ଟି ସେଭେନ ଥାର୍ଟି ଏଇଟ
ହୁଁ ହୁଁ ହୁଁ ହୁଁ ଯାହାହେଲେ ବି ଟିକେ ବର୍ଷା ଯୋଗୁଁ ଆପଣଙ୍କୁ ଆଶ୍ଵସ୍ତି ଅନୁଭବ ହେଇଥିବ ଆଉ
ହଁ ବର୍ଷା ଯୋଗୁରୁ ଟିକେ ଥଣ୍ଡା ଲାଗୁଛି ଆଉ ଆଶ୍ୱସ୍ତି ଲାଗୁଛି। ହୁଁ ବହୁତ ଗରମ ହଉଥିଲା।
ପଶ୍ଚିମ ଓଡିଶା କଥା ତ ଆପଣ କୁହନ୍ତୁନି ଛୟାଳିଶି ଡିଗ୍ରୀ ପର୍ଯ୍ୟନ୍ତ- - ପହଞ୍ଚି ଯାଇଛି ଏପଟେ ବର୍ଷା ବି ବହୁତ କମ୍ ପରିମାଣରେ ହଉଛି। କମ୍ ପରିମାଣ କଥା ଛାଡନ୍ତୁ ବର୍ଷା ନ ହଉଛି ବି କହିଲେ ଆପଣ ଚଳିବ
ହୁଁ ହୁଁ
ଆଜ କାଲି ତ ଆପଣ ଦେଖୁଥିବେ ଚାରିଆଡେ ଗ୍ରୀଷ୍ମ ର ପ୍ରବାହ ବହୁତ ଅ- ଠିକ୍ ଅଛି ପୂର୍ବ ବର୍ଷ ମାନଙ୍କରେ ଯେତିକି ବି ଆମକୁ ଗରମ ଗରମ ଅନୁଭବ ହଉଥିଲା ତା ତୁଳନାରେ ଏ ବର୍ଷ ବହୁତ ଅଧିକ ମାତ୍ରାରେ ହେଇଛି ସେଟା ଆପଣ- -
ହଁ ମ୍ୟାଡାମ ବହୁତ ଯେତେ ଆଗ ଗୁରୁ ଯେତିକି ହଉଥିଲା ଏବେ ତା ଠୁ ଅଧିକା ହଉଛି।
ଆଜ୍ଞା ଆପଣ ଗ୍ରୀଷ୍ମ ପ୍ରଭାବରୁ ବଞ୍ଚିବା ପାଇଁ। କଣ କଣ କରୁଛନ୍ତି।
ଆମେ ଗ୍ରୀଷ୍ମ ପ୍ରଭାବ ପାଇଁ ଆମେ ମାନେ ଏଗାରଟା ରୁ ଚାରିଟା ଭିତରେ ଆମେ ଘରୁ ବାହାରୁନୁ କାହିଁକି ମୋର ଘରେ ବି ଛୋଟ ଛୁଆ ଅଛନ୍ତି। ତ ଘରୁ ବାହାରୁନୁ ଯେତିକି ଆମେ। ପାଣି ଯେତିକି ପରିମାଣରେ ଅଧିକା ପିଉଛୁ ଦେହକୁ ମାନେ ଗାଧୁଆ ଭଲରେ କରୁଛୁ। ଆଉ ଘରକୁ ଯେମତି। ଥଣ୍ଡା ରହିବ। ଘର ସେଥିପ୍ରତି ଧ୍ୟାନ ଦଉଛୁ ଟିକେ। ତେଲ ମସଲା ଖାଇବା କମ କରୁଛନ୍ତି ସାଧାରଣ ଖାଦ୍ୟ। ତରଳ ଖାଦ୍ୟ ଖାଉଛୁ। ତୋରାଣି ପିଉଛୁ। ଦହି ହେଲା ସରବତ ହେଲା ୱାରେସ୍। ପାଣି ହେଲା ଏ ସବୁ ପିଇକି ନିଜ ଦେହକୁ ଆମେ ଯେତେବେ ହାଇଡ୍ରେଟ ରଖିଲେ ଗ୍ରୀଷ୍ମ ପ୍ରଭାବ ରୁ ବଞ୍ଚେଇବ। ମେନ୍ଲି ଖରାରେ ଆମେ ବାହାରକୁ ଯାଉନୁ। ସେତେ କିଛି କାମ ନଥିଲେ ଆମେ। ଘରୁ ବାହାରୁ।
ନିହାତି ନିହାତି ଏପ ବି ବାହାରିବା।
ଆପଣ ବହୁତ କଷ୍ଟଦାୟକ ହଉଥିବ କାରଣ ଏଇ ଗ୍ରୀଷ୍ମ ପ୍ରଭାବଠୁ ବଞ୍ଚିବା ଭାରି କଷ୍ଟ। ବାହାରେ ସୂର୍ଯ୍ୟ କିରଣ। ଯେତେ ଜୋର ସେ ପଡୁଛି ସାଧାରଣ ମଣିଷ ବାହାରିକୁ ବାହାରିବା ଭାରି। କଷ୍ଟ ହଉଛି। ଆଜି। କାଲି ତ ଆପଣ ଦେଖୁଥିବେ। ଲୋକମାନେ ନିଜର ସ୍ଵାର୍ଥ ପାଇଁ ବୃକ୍ଷ କ କାଟି କାଟି ଚାଲିଛନ୍ତି ଆପଣଙ୍କୁ ଲାଗୁନି ବୃକ୍ଷ କାଟିବା ଟା ବହୁତ। ତ ଅଧିକ ହେଇଯାଇଛି ବୋଲି।
ବହୁତ ଅଧିକା ହେଇଯାଇଛି ମାନେ ଯେମତି କିି ଘର ନିଜର ଆବଶ୍ୟକତା ପୂରଣ କରିବା ପାଇଁ ଲୋକ ଗଛ କାଟୁଛନ୍ତି ସେଥିପାଇଁ ଗରମ ଟା ବଢୁଛି।
ଆଜ୍ଞା ନିଜ ଘର ବିନା ଆବଶ୍ୟକତା ଥିବ ପଛେ ଅଧିକ ପରିମାଣରେ ଘର ତିଆରି କରିବା।
ହୁଁ।
ନିଜ ସ୍ଵାର୍ଥ ପାଇଁ ଗଛକୁ କାଟିଦବା। ଆହୁରି ଆପଣ ଦେଖୁଥିବେ ଆଜି କାଲି। ଚାରିଆଡେ ଫ୍ୟାକ୍ଟ୍ରି ବି ତିଆରି ହଉଛି ଅଧିକ। ପରିମାଣରେ କଳକାରଖାନା ତିଆରି ହଉଛି। କଳକାରଖାନା ର ଯ ଧୂଆଁ ବି ବାହାରୁଛି ସିଏ ବି ପ୍ରଭାବିତ କରୁଛି ଆମର ପ ପ୍ର ପରିବେଶକୁ ପ୍ରକୃତିକୁ ଆଉ ଆପଣ ଜାଣିଛନ୍ତି ବିନା ଅଧିକ ପରିମାଣରେ ଯାନବାହାନ ପ୍ରୟୋଗ ବି ବହୁତ ଅସୁବିଧା ସୃଷ୍ଟି କରୁଛି ଆ ରୁ ଲୋକମାନେ ପାଖକୁ କନ୍ ଚାଲିକି ଯାଉଥିଲେ। କିମ୍ବା ସାଇକେଲ ବ୍ୟବହାର କରୁଥିଲେ କିନ୍ତୁ ଏବେ ଲୋକମାନଙ୍କୁ ଆପଣ ଦେଖୁଥିବେ। ଟିକେ ଟିକେ ପାଠକୁ ପାଖକୁ ଗଲେ ବି ସେମାନେ କଣ କରୁଛନ୍ତି। ଯାନବାହାନ ର ଉପଯୋଗ କରୁଛନ୍ତି ଆଉ ଆପଣ ଜାଣିଛନ୍ତି ଯାନବାହାନ ର ଯୋଉ ଧୂଆଁ ବାହାରେ ସୋ କେତେ ପରିମାଣରେ ପ୍ରଦୂଷ ନ କରେ ଆଉ ତାହା ତା ତାହା କାର୍ବନ ଡାଇଅକ୍ସାଇଡ ଲେବଲ କୁ କେତେ ପରିମାଣରେ ବଢେଇ ଦିଏ ବୋଲି ଆପଣ ଜାଣିଥିବେ। ତା ଦ୍ୱାରା ଏବେ ଅ ଗ୍ରୀଷ୍ମ ପ୍ରଭାବ ବଢିବାରେ ଲାଗିଛି।
ପରିବେଶ ଯେତେ ଦୂଷିତ ହଉଛି ଆଉ ଏଇ ସବୁ ପାଇଁ
ଏ ସବୁ ଜିନିଷ ପାଇଁ ମଣିଷ ଜାତିକୁ ସଚେତନ ହବାକୁ ପଡିବ କିନ୍ତୁ ଆଜିିକାଲି ମଣିଷ ସାଜ ସଚେତନ ହଉନି। ସେ ନିଜ ସ୍ଵାର୍ଥ ପାଇଁ କଣ କରୁଛି? କାଟି କାଟି ଚାଲୁଛି ବୃକ୍ଷରୋପଣ ବୃକ୍ଷ କାଟି କାଟିବାରେ ଲାଗୁଛି ଆଉ ବୃ ବୃକ୍ଷରୋପଣ କରୁନି। ଆହୁରି ଏମିତି ବି ଦେଖିବାକୁ ମିଳୁ ଯେ ଆଜିକାଲି ଲୋକମାନେ କଣ କରୁଛନ୍ତି ଏସି ବସିି ପ୍ରୟୋଗ କରୁଛନ୍ତି ନିଜକୁ ଥଣ୍ଡା ରଖିବା ପାଇଁ ପାଇଁ କିନ୍ତୁ ସେମାନେ ଫୁଲି ଯାଉଛନ୍ତି ଯେ ପ୍ରାକୃତିକ ଉପାୟରେ ବୃକ୍ଷରୋପଣ କେମିତି ତାଙ୍କୁ ଗ୍ରୀଷ୍ମ ପ୍ରବାହରୁ ଅଧିକ ବଞ୍ଚେଇ ପାରିବ। ଏ ଏସି ଠାରୁ ଆପଣ ଏସିି ଲଗେଇ ଲଗେଇ କେତେ ଲଗେଇବେ କେତେ ପ୍ରଦୂଷଣ କରିବେ।
ହଁ ମ୍ୟାଡାାମ ଯେତେ ବି ଦେଖନ୍ତୁ ଯେମିତି ସହରାଞ୍ଚଳରେ ଅତ୍ୟଧିକ ଏସି ବ୍ୟବହାର କରିବା ଦ୍ଵାରା ବି ତାପମାତ୍ରା ବହୁତ ବୃଦ୍ଧି ପାଉଛି। ଏଇଟା ବି ଗୋଟେ କାରଣ ରହୁଛି ତାପମା ଅଧିକ ବଢିବା ପାଇଁ ଆମେ ଯେତେ ଏସି ବ୍ୟବହାର କରିବା ତାର ଏସି ର ଗରମ ହବା ସବୁ ବାହାରକୁ ଯିବ ପରିବେଶକୁୁ ଯେତେ ଗରମ କରିବ ସେଥିପାଇଁ ଅଧିକ ଆମକୁ ସେତିକି ଗରମ ଲାଗୁଛି
ଆଜ୍ଞା ଆଉ ଯୋଉ ଫ୍ୟାକ୍ଟରି ବି ତିଆରି ହଉଛି ସେଇଥିରୁ ବି ଯେତିକି ସବୁ କଳକାରଖାନା ମାନଙ୍କରୁ ଯେତିକି ସବୁ ଧୂୁଆ ବାହାରୁଛି ସି ବି ପ୍ରଭାବ ପକଉଛି ଆମ ପ୍ରକୃତି ଉପରେ ଆପଣ ଜାଣିପାରୁଥିବେ
ହୁଁ ହୁଁ
ଯଦି ଏ ବର୍ଷ ଏତିକି ଆପଣଙ୍କର ଗ୍ରୀଷ୍ମ ପ୍ରବାହ ରହିଛି ତାର ବର୍ଷ ତ ଆହୁରି ବଢିବ ତାର ବର୍ଷ ତ ଆହୁରି ବଢିବ ଏହା ପାଇଁ ତ ଆମ ଯାହାେଲେ ବି ମଣିଷ ଜାତିକୁ ସଚେତନ ହେବାକୁ ପଡିବ ନା
ହୁଁ
କିନ୍ତୁ ସଚେତନତା କାହା ସଚେତନତା ତ କାହା ଆଗରେ ପାଖରେ ଦେଖା ହିଁ ଯାଉନି ସମସ୍ତେ ନିଜ ନିଜ ସଵାର୍ଥ ପାଇଁ କରିବାରେ ଲାଗିଛନ୍ତି
କଣ କଲେ ମ୍ୟାଡାମ ଏସବ ର ସମାଧାନ ହେଇପାରିବ କେମତି ଆମେ ଜନ ସଚେତନ କରିପାରିବା ସେଇ ଉପରେ ଯଦି କିଛି ସରକାରୀ କାର୍ଯ୍ୟ କରାଯାନ୍ତା ତାହେଲେ ବହୁତ ଭଲ ହୁଅନ୍ତା
କି କହିଲ
ଏମ ତମ ଗଛ ଯେମିତି କାଟିବା ପାଇଁ ମନା କରିବା ଯେିତି ବୃକ୍ଷରୋପଣ ଅଧିକ ବଢିବ ଏ ସମୟ ଉପରେ ଯଦି ସରକାର ପ୍ରକାର କିଛି ପଦକ୍ଷେପ ନିଅନ୍ତେ ଜନ ମାନେ ସାଧାରଣଙ୍କ ସଚେତନ ହଁ ସେ ସଚେତନତା ବହୁତ ଆବଶ୍ୟକ ରହିଛି ଆମ ପରିବ ଦେଶକୁୁ ସୁରକ୍ଷିତ ରଖିବା ପାଇଁ
ଆଜ୍ଞା ସ୍କୁଲ ମାନଙ୍କରେ ପିଲାମାନଙ୍କୁ ଛୋଟବେେଳ ଇ ଶିଖାାଯାଏ ଯେ ନା ବୃକ୍ଷରୋପଣ କରିବା ନିହାତି ଅ ଆବଶ୍ୟକ ବୃକ୍ଷରୋପଣ ଠୁ ଆମକୁ କେତେ ପ୍ରକାର ସୁବିଧା ମିଳୁଛି ତାହେଲେ ନିଶ୍ଚିତ ଆମ ଆଗାମୀ ଜନ ଆମ ଆଗାମୀ ଏଇ ଲୁମ୍ ମାନେ ବି ଆମର ଆଗାମୀ ଜେନେରେସନ ବି ଏସବୁ ଶିଖି ପାରିବ ଯେ କେମିତି ଆମେ ଏଇ ସବୁ ଜିନିଷଠୁ ଦୂରରେ ରହିବା ଆଉ ତାଙ୍କୁ ଆଉ କେମିତି ଅସୁବିଧାଠୁ ଏସବୁ ଅ ସୁବିଧାରୁ ମୁକ୍ତି ମିଳିବ ସେମାନେ ଜାଣିପାରିବେ ଯେ ବୃକ୍ଷରୋପଣ କେତେ ନିତି ନିହାତିେ ବଡ ଦିନିଷ କାହିଁନା ବୃକ୍ଷ ଥିଲେ ହି ବର୍ଷା ଆସିବ, ବୃ କ୍ଷ ଥିଲେ ହିଁ ଆମକୁ ଫଳ ମୂଳ ମିଳିବ। ବୃକ୍ଷ ଥିଲେ ହିଁ ଆମେ ଗ୍ରୀଷ୍ମ ପ୍ରଭାବ ଠୁ ଦୂରେ ରହି ପାରିବା ବୁଝିଲେ କି ନାଇଁ। । ଆପଣ ଏଇ ଗ୍ରୀଷ୍ମ ପ୍ରଭାବ ଠୁ ବଞ୍ଚିବା ପାଇଁ ନିଶ୍ଚିତ ପଖାଳ ହେରିକା ଖାଉଥୁବେ କାହିଁ ନା ଆମ ଓଡିଆ
ହଁ ପଖାଳ ହଁ ସେଟା ଦୈନନ୍ଦିନ ଜୀବନରେ ଆମର ଗୋଟେ ଅଂଶ ହେଇସାରିଲାଣି ପଖାଳ ଟା।
ଆଜ୍ଞା ଆ-ପଖାଳ ଖାଇବା ଦ୍ଵାରା ତ ଆମ ବ-ବଡି ଟା ବହୁତ କଣ ହାଇଟେଟ ରହୁଚି, ଆମକୁ ଥଣ୍ଡା ହେଲେବି ତ ଉଛି ସେଥିପାଇଁ ନିଶ୍ଚିତ ଆମେ ପଖାଳ ବି ଖାଇବା ଦରକାର। ପଖାଳ ଖାଇବା ଦରକାର। ଲେମ୍ବୁ ପାଣି। କିମ୍ୱା ଓରସେ ପାଣି। ପିଇବା ଦରକାର, ବାହାରକୁ ଆମକୁ କୁଆଡେ ଗଲା ବେଳୁ ଚଷମା ପିନ୍ଧିକି ବା ଦରକାର, କିମ୍ବା ଛତା ଫତା ଗୁମ୍- ଧରିକି ଯିବା ଦରକାର, ଯୋଉଟା କି ରି-ସୂର୍ଯ୍ୟଙ୍କ ପ୍ରଭାବ ଟା ଆମ ଉପରେ ଅଧି ତ ନ ପଡ଼ୁ। ଆପଣ ଏଇଟା ବି ଜାଣିଥିବେ ଯେ ଏ ସୂର୍ଯ୍ୟଙ୍କ ପ୍ରଭାବ ଟା ଯେତେ ବଢୁଛି ଆମ ଓଜନ ଲେୟର ଟା ବି ସେତେ ଅ-କଣ ହଁ। କମି କମି ଯାଉଚି ସୂର୍ଯ୍ୟଙ୍କର କେରଳରୁ ଆସୁଥିବା ୟୁଭି ଟା ବି ଆମର ଡାଇରେକ୍ଟ ଆମ ସ୍କିନ୍ କୁ ପଡୁଚି, ସେ ଯୋଉଟା ବି ଆମ ସ୍କିନ୍ ରେ ବହୁତ ପ୍ର ତାର ରୋଗ ବି ବାହାରୁଚି ଚର୍ମ ରୁ। ଗୋ ରିକା ତା ଠାରୁ ବି ଆମକୁ ନିଜକୁ ବଞ୍ଚେଇବା ଦରକାର। ଉଁ, ନିହାତି ଭାବେ ଆଉ ଭଲ କି ଫଳମୂଳ ବି ଖାଇବା ଦରକାର ଏସୁ-ଋତୁରେ ନିଜକୁ ଯେତେ ଚେ ଚାହିଁବେ ଆବଶ୍ଯକ ପାଣି ବି ପ୍ରଚୁର ପରିମାଣରେ ପିଇବା ଦରକାର ଦେଖୁଥିବେ ଆ ଆପଣ ବହୁତ ଜଣ ବାହାରେ ଅଂଶୁଘାତ ତରେ ପୀଡିତ ହେଇକି ପଡୁଚନ୍ତି। ଆମକୁ ନିଜକୁ ଅଂଶୁଘାତରୁ ବଞ୍ଚେଇବା ପାଇଁ ଯେମିତି ଯେତିକି ପଦକ୍ଷେପ ନେବା କଥା ଆମେ ସେତିକି ନବା ନିହାତି ଦରକାର।
ହଁ।
ଆପଣଙ୍କର ଯ ଦି ଛୋଟ ପିଲା କିଏ ଅଛି ଆପଣ ଏବେ ଜାଣିଥିବେ ତାଙ୍କର ଛୁଟି ରହିଥିବ ଖ୍ରୀଷ୍ମ ଛୁଟି। ତାଙ୍କୁ ଦଶଟା ପୂର୍ବ ପୂର୍ବରୁ ବାହାରକୁ ନଛାଡିବା କିମ୍ବା ଚାରିଟା ପୂର୍ବରୁ ବି ବାହାରକୁ ଆପଣ ଛାଡନ୍ତୁନି। ସେ ଛାଡିବା ଦ୍ଵାରା କଣ କିଛି ସୁ ସୁୂଯୋଗ ପ୍ରଭାବ ପଡିଲେ ପିଲାମାନେ ବି ଆପଣ ଦେଖୁଥିବେ ବହୁତ ଜୁଣେ ମୁଣ୍ଡ ବୁଲିକି ପଢୁଛନ୍ତି। ପିଲାମାନଙ୍କୁ ବି ଏ ସବୁ ସେଥିରେ ବାହାରକୁ ଛା ମନା କରିବା କଥା କିଛି ଯେନିକି କିଛି ଦିନ ଆମେ ଯଦି ଜାଗିକି ଜଗିକି ରହିବା ତାହେଲେ ଆମ ଦେହଟି ବି ଅସୁସ୍ଥ ହବନି। କାରଣ ଏତେ ପ୍ରଭାବରେ ଗ୍ରୀଷ୍ମ ପ୍ରଭାବ। ହୋଟା ପଡି ଯେମିତି ହେଲେ। ବି ସଚେତନତା ହବାକୁ। ପଡିବ ନିଜ ଦେହକୁ ଦେଖି ଜଗିକି ରହିବାକୁ ପଡିବ ଲୋକମାନଙ୍କୁ ବି ସଚେତନ କରିବାକୁ ପଡିବ ଯେ କେମିତି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ସେମାନେ ବଞ୍ଚେଇକି ରଖିବେ। ନି ଯେବେ ବଞ୍ଚିକି ରହିବୁ। ଏ ସବୁ ଜିନିଷ। ଆଉ ମୁଁ ତ ଆପଣଙ୍କୁ ଏତିକି କହିବି ଯେ ଆପଣ ନିଜ ଦେହର ଧ୍ୟାନ ରଖନ୍ତୁ।
ହୁଁ।
ତି ପାଇଲେ ସେତିକି ଆପଣ ବୃକ୍ଷରୋପଣ କରନ୍ତୁ ବାହାରକୁ ବାହାରନ୍ତୁନି ଖାଇବା ପିଇବା ପ୍ରତି ଧ୍ୟାନ ରଖନ୍ତୁ। ଯେତିକି ପଣେ ଯେ କିଏ ପରିମାଣରେ ଅଧିକ ଆପଣ ଜଳ ପାଉଛନ୍ତି ସେତିକି ପିଅନ୍ତୁ। ଆଖପାଖ ଲୋକମାନଙ୍କୁ ବି ସଚେତନ କରେଇ। ଯାନ୍ତୁ ଯେ ଆପଣ କେମିତି ଗ୍ରୀଷ୍ମ ପ୍ରଭାବରୁ ନିଜକୁ ଦୂରେଇ ରଖି ରଖିବେ ସେଇଟା ହଉଛି ମୁଖ୍ୟ ଜିନିଷ ହଉ ମ୍ୟାଡାମ ମତେ ଆପଣଙ୍କ ସହିତ କ ବହୁତ ଖୁସି ଲାଗିଲା ରଖୁଛି ଧନ୍ୟବାଦ ଧନ୍ୟବାଦ ଧନ୍ୟ ମାଡାମ।
ଅଛି।